ହାଲୋ। ହାଲୋ ରୋଷେଇ କରୁଚି। ତମେ କଣ କରୁଚ, କୋଉଠି? ଏଇଠିକାର ମଣିଷ ନା କୋଉ ମାନେ ପଟଣା ଲୋକ ନା ଆଉ କୋଉଠିର?
ନା ଆମେ ପା କେଁଉଝର ଲୋକ।
କେଁଉଝର ଲୋକ ଆଉ କଣ କରୁଚ?
ଏଇ ବିଞ୍ଚଣା ବୁଣୁଚି ବସିକି।
ବିଞ୍ଚଣା ବୁଣୁଚ।
ହଁ ଉଲୁଃ ରେ।
ଓଃ ହୋ ଉଲରେ। ଆଉ ତମ ଘରେ କିଏ କିଏ ଅଛନ୍ତି? କଣ ଏଇଟା ମାନେ ଏମତି ଖାଲି ଖୁସିରେ ବୁଣୁଚ ନା ବିଜନେସ୍ ଏଟା। କଣ କୋହୁଚ? ଖୁସିରେ ଓ ହଁ।
କାମ କିଛି ନାହିଁ।
ଘରେ କଣ ରୋଷେଇବାସ ସରିଲାଣି?
ରୋଷେଇ ସାରିକି ଖାଇସାରିଲୁଣି।
କଣ ମ ରୋଷେଇ ସାରିକି ଖାଇସାରିଲଣି ଏଡେ ଜଲଦି।
ହଁ ମୁଁ ନଅଟାରେ ଖାଇସାଇଲୁଣି ପଖାଳ ଖାଇଦେଇଚୁ ଫେରେ ଗୋଟେ ଦିଇଟା ବେଳକୁ ଖାଇମୁ ଆଉ।
ସ‌ଇଲାଣି ଗୋଟେ ଦିଇଟାର ପାଇଁ ରୋଷେଇ?
ହଁ ସବୁ ରୁଷେଇ ସାରିଦେଇଚି ନା ସାରିଦେଇଚି ଆମର ଖାଇକି ସବୁ ଡ୍ୟିଟି ଟି ଗଲେ ନା। ଏ ସାରି ଦେଇଚଁ।
ଆଉ ଯୋଉ ଛୁଆ ପିଲା ଛୁଆ ସ୍କୁଲ ଯାଇଚନ୍ତି ନା କିଏ ଘରେ କିଏ କିଏ ଅଛନ୍ତି।
ନା ଆମ ପୁଅର ମୋର ଅଛି ମୋ ପୁଅ ତାର ଶୋଇଚି ଆଉ ମୁଁ ବସ
କିଏ ଛୋଟିଆ ପିଲା କି?
ହଁ ଦେଢ଼ ବର୍ଷ ର।
ଅହ ଦେଢ ବର୍ଷର। ଆଉ କିଏ ଘରେ ଅଛନ୍ତି ମାନେ କେତେ
ମୁଁ ତ ବାହାରେ ବାହାରେ ତ ମୁଁ ଅଛି ସେ ଗାଁ ରେ ଶାଶୁ ଶଶୁର ଯା ଦିଇ ଜଣ ଦେଢଶର ଦିଇ ଜଣ
ହ ସ୍ୱାମୀ କଣ କରନ୍ତି?
ସେ ବାହାରେ ସେ କମ୍ପାନୀରେ କାମ କନି
ଉହୁଁ।
ଆଉ।
ସକାଳୁଳ ଖାଇଥିଲେ ନା କିଛି ଖାଇନାହାନ୍ତି?
ହଁ ସକାଳେ ଆଜି କରିଥିଲି ଅଟା ଚକୁଳି କରିଦେଇଥିଲି ଚା ଖାଇ ସବୁ ଯିଏ ଯିଏ ଖାଇଥିଲେ। ଏନକା କରୁଚି ଭେଣ୍ଡି ଖଟା ଆଉ ହେ ଆ। ଜୁ ଆଳୁ ଜହ୍ନି ଭେଣ୍ଡି ବାଇଗଣ ଏ ସବୁ ମସଲା ଦେଇକି ଭାଜି ଡାଲମା କରିଦେଇଚି।
ହୁଁ ହୁଁ।
ଦିନ ପାଇଁ ଦିନ କଣ ଆମର ତ ହେଇ ଗୋଟେ ଟାଇମ ଖିଆ ଭାତ ସକାଳୁ ଦେଇ ଯ ଜଳଖିଆ ଖାଇଦବ।
ହୁଁ। ସକାଳ ଜଳଖିଆ ନା ଗୋଟେ ଟାଇମ ଭତ
ହଁ ଗୋଟେ ଟାଇମ୍ ଭାତ ରୁଟି ହଁ ହଁ ନାଇଁ ନାଇଁ ଆମ ବାପା ଉଁ। ବାପା ଖାଆନ୍ତି ଦିଇ ଟାଇମ ସକାଳୁ ପଖାଳ ଖାଇବେ ଏଟା ଦିଇ ପରେ ଭାତ ଗରମ ଭାତ ଦେ ଚାହା ଫା ବାହାର ଅଛି।
ହ ଆଉ ଗାଁଆଡେ ଗରମ କେମିତି
ଗରମ ପ୍ରବଳ ସିଆଡେ କେମିତି ହୋଉଚି? ସିଆଡ କିନ୍ଧିଉଛି ଆମ ତ
ଥଣ୍ଡା
ସିଆଡେ ବି ଆମର ସେ ଘରରେ କେଉଁଝର ସାଇଙ୍କୁଡ କେଉଁଝର ସାଇଙ୍କୁଡ ଜାଣିଛ ନା।
ପାଣ୍ଡୁଆ ସାଇଁକୂଳୁ
ବର ବର ପ ଦା ସାଙ୍ଗ
ହଁ ସେ ବରପଦା ପଣ୍ଡୁଆ ସାଇଁ
ହଁ ହଁ ସେଇ ପଣ୍ଡୁଆ ସେଠି ଭଉଣୀ ଗୋଟେ ବାହା ହେଇଛି।
ହଁ ବରପଦା ନା ସାଇଁକୂଳୁ
ସାଇଁକୂଳରେ
ସାଇଁଗ ଅହ।
ସାଇଁକୂଳରେ ବାହା ହେଇ
ଆମର ସେଇ ଏରିଆ ବା ସବୁ ମୋ ଦାଦା ଜଣେ ସେଠି ରହିଛନ୍ତି ଘର କରି କରିକି। ଭାଇ କିଣିକି ଘର କରିକି ରଇଛନ୍ତି ସେଠୁ ମାମୁଁ ଘର ସାଇଁକୂଲୁ ମାଉସୀ ଘର, ଭଉଣୀ। ଘର
ଅଁ।
ଆମର ସେଇଇ ଏରିଟା ସବୁ ବନ୍ଧୁ
ଆଉ ରୋଷେଇବାସରେ କଣ ଜାଣିଛ ଆଇଟମ?
ରୋଷେଇରେ ସବୁ ତ କହିଦେବି ନା କରିବା ଟା ମତେ ଟିକେ ଲେଟ୍ ହୁଏ।
କଣ ଆଇଟମ ଜାଣିଚ?
ରୋଷରେ ଚିକେନ, ମାଛ କୁହନା ଚିକେନ ଟାକୁ ଛାଡଦେକି ମ୍ ଚିକେନ, ମୁଁ କରେନାଇଁ ମତେ ଟିକେ ରାସେନି ଭଲସେ। ମୁଁ ଖାଏ ସେମିତି ଏ ନାଁ ନାଁ ସେମିତି। ସେତେ ଦିଗ ନୁହେଁ ମୋର ଏଇ ମାଛ ଟିକେ ହେଲେ ହେଲା ମୁଣ୍ଡ ଟା ମ ସେଟା କରିବା ପାଇଁ ନା ମତେ ଭଲ ଲାଗେନି ଚିକେନ ଫିକେନ ଭଲ ଲାଗେନି।
ଖାଇବାକୁ ଭଲ ଲାଗେନି।
ନା ଖାଇବାକୁ ସେତେ ଭଲ ଲାଗେନି ହେଲେ ହେଲା ନହେଲା ନାହିଁ ଖାଇମି କଣ ନାଁ ମୋର ଅଣ୍ଡା ଟା ହେନେ ମୋର ଭଲ।
ସବୁବାର ରେ ଖାଉଚ ଗୁରୁବାର ଛାଡିିକି ଆଉ ସବୁବାର।
ଶୁକ୍ରବାର ରବିବାରେ।
ଆଁ ଆଉ ସମସ୍ତେ ସେମିତି ଆଉ।
ବି ସୁଦ୍ଧା ସେଇ ଟାଇମ ଖାଉନ।
ହୁଁ ହୁଁ।
ତାପରେ ବୁଧବାରେ ଚାଳ ଭଜା ଓଷା ଟାଇମ।
ସେଇଠି ଆଉ କଣ କଣ ସ୍କୁଲ ଅଛି ତମେ ଯୋଉଠି ରହୁଛ ସେଠି କଣ ସ୍କୁଲ ଅଛି ଛୁଆ ପିଲା ପାଠ ପଢିବାକୁ ସୁବିଧାଅଛି।
ଆମେ ଆସି ଓଡିଶା ବାହାରେ ମଇଶରରେ ଅଛୁ।
ଓ ତମେ କହିଲ କେଉଁଝରଯେ ମୁଁ ସେଇଥିପାଇଁ ପଚାରୁଛି।
ନା କେଉଁଝର ତ ସବୁ ସ୍କୁଲ ଉପରେ। ବାପଘର କେଉଁଝର ଆମର। ଆମର ଅଛି ଦେଖଚ ଜାଣିଥିବେ ବୈତରଣୀ ସେପଟରେ ଶାଶୁ ଘର।
ଟିକେ ଟିକେ ଶୁଣିଛି ସବୁ
ଟା ମୋ ବାପଘର
ଓହୋ।
ପନ୍ଦର କିଲୋମିଟର ମୋ ଶାସୁଘର ଆଉ ବାପ
ଆଉ
ଆମର କୁଶେଳେଶ୍ୱର କତିରେ ତାଙ୍କର ଯାଇକି ହେଲାଣି ସେନାପତି।
ହୁଁ ହୁଁ।
ଆଉ ଧାନ ଫାନ ବୁଣି ନାଁ।
ଧାନ ବୁଣା ହିଁ ଯଦି ବି ତଳି ଫଳି ପଡିଛି ଯେ ବର୍ଷା ତ ହଉନି। ସେଇଥିପାଇଁ
ବର୍ଷା ହଉନି ଗୁଲୁ ଗୁଳି କରିଛି ତଳି ପକେଇଚି ମାଟି ଫାଟିବ ଗୋଟେ ଦିନ ଅପେକ୍ଷା କର ବୋରରେ ପାଣି ମଡେଇଦବ ଆ। ନହନେ ନ ହବ। ଏଇ ଯୋଉ ଢେଙ୍କାନାଳ ପାଟଣା ନାଁ।
ପଟଣା ରେ
ହଁ ଢେଙ୍କାନାଳ ପାଟଣା ଲାଇନେ ରେ ଅଛନ୍ତି ବନ୍ଧୁ ବାନ୍ଧବ।
କିଏ ଭଉଣୀ ଯୋଉଁ ଇଏ ଦୀପୁ ଦୀପୁ ଆଇ ତମର କିଛି ହେବେ ନି?
କିଏ ବନ୍ଧୁବାନ୍ଧବ ଯୋଉଁ ପଟଣା ତମର ଯୋଉଁ ବନ୍ଧୁ ସେ କିଏ ତାଙ୍କ ନାଁ କଣ?
ଆଇଚର କଳାଶର
ହଁ ହଁ ହଁ ହଁ ହଁ ତାଙ୍କ ସେଇଥିପାଇଁ କହୁଛି କିଏ।
ପ୍ରେମ ଭଉଣୀ ବିଭୁ ସେ ଯୋଉଁ ବିଭୁ ଆଉ ହଁ।
ଓହୋ ଏଇ ବିଭୁ ମହାନ୍ତି।
ହଁ ଆକ
ବିଭୁ ଜଣେ ଅଛନ୍ତି ମହାନ୍ତି ଜଣେ ଅଛନ୍ତି। ଯେ କେହି ତ ଟେଣ୍ଟ ମାରୁନାହାନ୍ତି ବିଭୁ ବାଲା କେ
ଟେଣ୍ଡ ନୁହେଁ ଯୋଉ ତା ଭଉଣ, ତା ଭଉଣୀ ଡାକନ୍ତି ଆମ ଟେଁଟେଇ। ମାଧୁରୀ
ହଁ, ହଁ, ହଁ, ଏମତି ନାଁ ଟା ଶୁଣିଛି ଟିକେ ଟିକେ।
ମାଧୁରୀ ଯୋଉ କାହ୍ନୁ ସୋନାଲି କି ଜାଣିଚନ୍ତି ନା?
ହଁ, ହଁ, ହଁ, ସେଇଟା ଆମ ଘର ପାଖେ ତାଙ୍କ ଘରଟା।
କି
ତୋମେ?
ତା ସାାନ ମାଉସୀ ମୁଁ।
ଓହୋ ଆ ସେଇଆ କହୁନ। ମୁଁ ସେଇୟା କହୁଚି।
ସେ ସୋନାଲି, କାହ୍ନୁ, ବିଭୁ, ମାଧୁରୀ ଏସବୁ ମୋ
ଓହୋ! ସେ ଆଉ ଆଉ କଣ କୁହ? ଏବେ ତ ବର୍ଷା ହଉନି। ଯୋଉ ଯୋଉ ହଇରାଣ କେମିତି କାଲି ଟିକେନାକୁ ବର୍ଷା ହେଲା। ସେତିକିରେ ତ ହଁ ହେଇଯାଇଥାନ୍ତା ଭଲରେ ଟିକେ ଏ ଯୋଉ କେତେ ଲୋକ ମାନେ ମନ ଦୁଃଖ କରୁଚନ୍ତି। ହଉନି ବୋଲ ଲି ବର୍ଷା। କିଛି ହଉନି ଏ ଚାଷ ଫାସ କଣ କହିଲ?
ଚନ୍ଦନକୁ ତୋମେ ଜାଣିନଥିବ? ଆଁ, ନା ଜାଣିଚ?
ଶୁଣିଛି ଟିକେ ଟିକେ କିନ୍ତୁ
ସା-ସିଏ ତ ଜନମରୁ ତା ମାମୁଁଘରେ ରୁହେ।
ଚନ୍ଦନ ସେ କା ଉଁ,
ସେଇ ଆମ ଗାଁର ସେଇ ଯୋଉ ଦେଇ ଆମର ଜାଣିଚି। ସେଇ ସୋନାଲି ହେକା ଜାଣିଚନ୍ତି। ତିଆ ଦେଇକି।
ହଁ ହେଇଥିବ।
ଏ ତା ଟାଇଟେଲ କଣ ମୁଁ ଜାଣିନାହିଁ। ସେ ଛୁଆରି ଆମ ଗାଁରେ ରହିଲାଣି। ତା ଜନମରୁ ରହିଲାଣି ସେ ଆମ ଗାଁରେ।
ଓ ହଁ।
ସେ ଏଠିକି ଆସୁନି। କିଛି କରୁନି। ପଇସା ପତ୍ର ଦଉନି। ଏଟା ବୁଲୁଚି।
ପିଲା କି ଚାକିରି ବାକିରି କଲାଣି କି?
ହଁ ସେ ରହିିଲାଣି ପ୍ଲାଣ୍ଟ ରେ। ତା ମାମୁଁ ମାଇଁ କି ବି ସୁଦା ଦଉନି। ତାର ତ ବଡ ମାଇଁ ମରିଯାଇଚନ୍ତି। ଆଉ ବଡ ମାମୁଁ ତା ମାମୁଁଘରେ ତ ସବୁ ତାଙ୍କ ଚାକିରୀ ବାକିରି ଲୋକ।
ବଡ ମାଇଁ ମରିଯାଇଚନ୍ତି।
ହୁଁ ତା ଭଉଣୀ ଗୋଟେ ଡକ୍ଟର୍ ହେଇଚି। ତ ମାମୁଁ ଝିଅ। ତା ବଡ ମାମୁଁର ତ ଛୁଆପିଲା, ପୁଅ ନାହାନ୍ତି ଝିଅ ଦିଟା। ତା ମାଇଁ ଏବେ ମରିଯାଇଚ ସେ ଛୁଆ ଟି ଯା
ଆଉ ତ ତମର ତା ଗାଁକୁ କେତେବେଳେ କେତେବେଳେ ଯାଅ? କୋଉ ଟାଇମରେ ରଜକୁ ଯାଇଥିଲ?
ହଁ ସେମିତି ଓଷା ବାର ଭଲ ନା ରଜକୁ ଆସିଥିନୁ ବା ଏଇ ମାସେ ଦେଢ ମାସ ହେଇଗଲା ଆସିଥିନୁ। ଗାଁ ରେ।
ହୁଁ ହୁଁ।
ଗାଁକୁ ଯାଏ ପୁଅଟେ ହେଲା ପରେ ଆଉ ଆସିନଥିଲୁ ଏକାଥରେ ଯାଇଥିଲୁ
କେତେ ବର୍ଷ ହେଲା ବାହାଘର ହେଲାଣି କି?
ବାହାଘର ମୋର ହେଇଗଲାଣି ସାତ ଛଅ ସାତ ବର୍ଷ ଏତେ ଲେଟେରେ ହେଲା ତ।
ପୁଅ ଲେଟେରେ ହେଲା।
ହୁଁ।
ହୁଁ। ତାହେଲେ ସିଆଡ଼େ ଯାଇକି ତମେ ରହୁଛ ଏତେ ବାଟରେ।
ହଁ। ଆଚ୍ଛା।
ଆଉ ତମ ଶାଶୁଘର ଏଇଠି ଚାଷ ବାସ ଆଉ କିଏ କଣ କରନ୍ତି? ସେଇ ଅଲ
ସିଏ ଆମ ବଡ ଦେଢଶୁର ଯିଏ ଶେ ଟାଟା ର ଅଛନ୍ତି ସେ ଯାଜପୁରରେ ରୁହନ୍ତି। ସେ ଜେସୁର ଆଙ୍କା ରୁହନ୍ତି। ଆଉ ଘରେ ଯା ଦିହେଁଆଙ୍କେ ଝିଅର ତ ପାଠ ପଢ ସୁ ହଷ୍ଟେଲରେ ରହୁଛନ୍ତି। ଆଉ ଗୋଟେ ଝିଅ ଟେ ପିଜି କରୁଛି ଝିଆରି। ଆଉ ଆମ ମଝିଆଁ ତା ପୁଅ ତ ତମେ କେଶ ପରୀକ୍ଷା ଯାଉଛ?
ଓ ହୋ।
ଏଇଆ ଆଉ ଆଉ କାଇଁ ତ ମାଝି ନନା ରୁହନ୍ତି ଘରେ। ସେ ଚାଷବାସ ବୁଝେ।
ଉଁ ହୁଁ।
ଆଉ ଚ ତମେ ରୋଷେଇ କର ଟାଇମି ହେଇଗଲା।
ଆମ ରୋଷେଇ ତ ତମ ସାଙ୍ଗରେ କଥା ହଉ ହଉ ତା ଭିତରେ ସବୁ ଖଟାଟା କରିଦେଲି। ଭଜା ତ କରିଦେଇଥିଲେ ଡଲମା କରିଦେଇଥିଲେ। ତା ଭିତରେ ଖ ଟା କରିଦେଲି ସରିଗଲା। ମୁଁ କହୁଛି ତମେ କଣ ଜାଣିଛ ବୋଲି ଆଇଠି ଆପଣ କହିବ ପଚାରିବ ବୋଲି।
ହଁ ହଉ ରଖୁଛି ଆଁ।
ଓ ହଉ କାହିଁକି ଟାଇମି ହେଲାଣି କି?
ହଁ ହଁ।
କାଇଁ ମ୍ୟା